ହଁ।
କଣ କରୁଛୁ।
କିଛି ନାଇ ଏମିତି ବସିଥିଲି ତୁ କଣ କରୁଚୁ।
ଏ ଆଉ ସବୁ ଭଲ।
ହଁ ସବୁ ଭଲ ସବୁ ଭଲ।
ଆଉ। କେମତି ଆଜି ମୋ କଥା ମନେ ପହିଲା ମୁଁ ଖାଇ। ଚିଲି ଭାତ ଆଉ ଚିକେନ ଆଉ ମାଛ ଆଉ ଅଣ୍ଡା। ତୁ।
ଭଲ ଆଉ।
ତୁ
ମୁଁ ସନ୍ଧ୍ୟାଏଳେ କିଛି। ଖାଏନି ମୁଁ ସନ୍ଧ୍ୟାବେଳେ କିଛି ଖାଏନି ଦି ପହରେ ଖାଇଥିଲି।
ମୁଁ ବି ଦିପହରେ ଖାଇଥିଲି ଏରା।
ଆଉ ଘରେ ମଉସା ମାଉଷୀ ସବୁ କଣ କରୁଛନ୍ତି।
ହଁ ମଉଷା ମାଉସି ସବୁ ଭଲ ଅଛନ୍ତି ଉଁ ଉଁ ବୋଉ ରୋଷେଇ କରୁଛି ବାପା କୁଆଡେ ଯାଇଛନ୍ତି ଆଉ ତୁମ ଘରେ।
ଆମ ଘରେ ସମସ୍ତେ ଅଛନ୍ତି। ବାପା ତ ଘରେ ନାହାନ ହଁ ସବୁ ଭଲ ସବୁ ବହୁତ ଭଲ ଅଛନ୍ତି। ଆଉ ସାଙ୍ଗ ତତେ ମୁଁ ଦୁର ଦୁର୍ଗା ପୂଜା ବିଷୟରେ କିଛି କହିବି ବୋଲି ଅ ମାନେ ଭାବ ଭାବୁଥିଲି ତତେ ଭାବୁଥିଲି ମାନେ ଏ ବର୍ଷ ଜଣେଇବି ଆମ ଗାଁରେ କେମିତି କଣ ପାଳନ କରାଯାଏ ତାପରେ ତୁ ଆସିକି ଆମ ଗାଁ ବୁଲିକ ଦେଖିକି ଯିବୁ।
ହଁ ଭଲ ହୁଅନ୍ତା ଆଉ ଆମର ବି ତ ଏପଟେ ଭଲ ହଉଛି ତମର କେମିତି କଣ ପାଳନ କରୁଛ କି?
ଆମର ଦୁର୍ଗା ପୂଜା ଆସିବା ପୂର୍ବରୁ ଘର ସବୁ ଘର ସଫାସୁତୁରା କାମ ସବୁ ଆରମ୍ଭ ହୁଏ ଆମ ଘରେ ସବୁ ଜିନିଷ ସବୁ ଯେଉଁ ମାନେ ଧୁଆ ଧୋଇ କରାଯାଏ ସବୁ ସଜାଡ଼ିକି ରଖାଯାଏ ସୁନ୍ଦର ଭାବରେ ସଜାଉ ନୂଆ ଲୁଗା ନୂଆ ଲୁଗାପଟା ମଧ୍ୟ କି ଣା ହୁଏ। ସମସ୍ତେ ବଜାର ଯାଆନ୍ତି ଆଉ ନୂଆ ନୂଆ ଡ୍ରେସ୍ କେ କେନ ନ୍ତି। ବହୁତ ଭଲ ଲାଗେ ପୂଜା ସମୟରେ ପେଣ୍ଡାଲ ଗୁଡିକ ବହୁତ ସୁନ୍ଦର ଭାବରେ ସଜାଯାଏ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ମାଙ୍କର ମୂର୍ତ୍ତି ସବୁ ସଜା ହେଇକି ଥୁଆ ହେଇଥାଏ ଯାହାକି ଆଖିକୁ ଦେଖିବାକୁ ବହୁତ ସୁନ୍ଦର ଲାଗେ। ଆଉ ରଙ୍ଗ ବିରଙ୍ଗର ସବୁ ଆଲୋକ ଫୁଲ ଅ ଇତ୍ୟାଦିର ସବୁ ସାଜସଜା ଦେଖିବାକୁ ବହୁତ ଭଲ ଲାଗେ ମା ଦୁର୍ଗାଙ୍କ ମୂର୍ତ୍ତି ବହୁତ ସୁନ୍ଦର ହୋଇଥାଏ ଅ ତାପରେ ମୁହଁ ଦେଖିଲେ ମନରେ ଶାନ୍ତି ଲାଗେ। ତାପରେ ସକାଳେ ସନ୍ଧ୍ୟାରେ ପ୍ରତିଦିନ ଯେଉଁ ଦଶ ଦିନ ଯାକ ଦଶହରା ମାନେ ଆମର ହୁଏ ପ୍ରତିଦିନ ମାଆଙ୍କର ସନ୍ଧ୍ୟାରେ ଆଳତି ଆଉ ସକାଳରେ ମାଙ୍କର ପୂଜା କରାଯାଏ ଆଉ ଘଣ୍ଟ ଢୋଲରେ ସମସ୍ତେ ସମସ୍ତ ଅ ମାନେ ପରିବେଶ ଭକ୍ତିମୟ ହୋଇଯାଏ ସମସ୍ତେ ମାଙ୍କୁ ପ୍ରଣାମ କରି ଭଲ ଜୀବନ ପାଇଁ ପ୍ରାର୍ଥନା କରନ୍ତି ଆଉ ଦୁର୍ଗା ପୂଜା ସମୟରେ ଆମେ ସାଙ୍ଗ ମାନଙ୍କ ସହିତ ମାନେ ସମସ୍ତେ ମିଶିକି ବୁଲିବା ପାଇଁ ଯାଉ ଆଉ। ବିଭିନ୍ନ ପ୍ରକାରର ମୂର୍ତ୍ତି ଦେଖୁ ବିଭିନ୍ନ ପ୍ରକାରର ସବୁ ଜିନିଷ ପଡ଼ିଥାଏ ଯେମିତି ଖାଇବା ଜିନିଷ ଆଉ ବିଭିନ୍ନ ପ୍ରକାରର ଖେଳନା ବିଭିନ୍ନ ପ୍ରକାର ଦୋଳି ଏମିତି ସବୁ ସଜା ଯାଇଥାଏ ଆଉ ପେଣ୍ଡାଲ ବହୁତ ସୁନ୍ଦର ଦେଖାଯାଏ। ଆମେ ବିଭିନ୍ନ ଜାଗାରେ ମାନେ ବୁଲୁ ଆଉ ଫଟୋ ବି ଉଠାଉ। ଆଉ ପୂଜା ସମୟରେ ଖାଇବା ପିଇବାରେ ମତେ ମଧ୍ୟ ବହୁତ ମଜା ଲାଗେ ଆଉ ତୁ ସବୁ ଖାଉନି କି ଚାଟ୍ ଗୁପଚୁପ୍ ଆଇସ୍କ୍ରିମ୍ ଏସବୁ ମାନେ ମାନେ ଆମେ ସବୁ ମିଶିକି ଖାଉ।
ହଁ ମୁଁ ବି ମୁଁ ବି ଖାଏ।
ଏମତି ସବୁ ଆମେ ମିଶିକି ବୁଲୁ ଆଉ। ଆଉ ଦଶହରା ଦିନ ଦଶହରାର ଶେଷ ଦିନ ମାନେ ମାଙ୍କ ବିସର୍ଜନ ପାଇଁ ସବୁ ମାନେ ଯୋଉ ମାଆଙ୍କ ମୂର୍ତ୍ତି ସବୁ ଆସିକି ଗୋଟେ ଜାଗାରେ ରୁହେ ତାପରେ ସବୁ ମିଶିକି ମାନେ ଆସିକି ତାପରେ ନେଇକି ମାଆଙ୍କୁ ବିସର୍ଜନ କରିଦିଅନ୍ତି ଶେଷ ଦିନ ପୂଜା ସର୍ଯାଇଥାଏ ନା ସେଥିଲାଗି ମାଆଙ୍କ ମୂର୍ତ୍ତି ନେଇକି ସବୁ ବିସର୍ଜନ କରିଦିଅନ୍ତି ଏମିତି ସବୁ ଆମ ଆଡେ ମାନେ ଏମତି ଦଶର ସବୁ ପାଳନ କରାଯାଏ ଆମେ ଦଶ ଦିନ ଯା ଯାଇକି ପୁରା ଦଶ ଦିନ ଯାକ। ବଜାରରେ ଯାଇକି ଆମେ ସବୁ ବୁଲୁ ଆ ନୂଆ ଡ୍ରେସ୍ ପିନ୍ଧିକି ସନ୍ଧ୍ୟାରୁ ଯାଉ ପୁରା ରାତି ପାହିଲେ ପୁରା ଆସୁ ଏମିତି ସବୁ ଆମେ ଆମେ ମାନେ ବୁଲୁ ଆଉ।
ଆଛା।
ମୁଁ ତ ତୋତେ ଜଣେଇଲି ଆମ ଆଡେ କେମିତି କଣ ହୁଏ ତୁ ମତେ ଜଣା ତମ ଆଡେ ବି କେମତି ହଉଥିବ ଦଶହରା ତୁ ମତେ ବି ଜଣା ତମ ଆଡେ କେମିତି କଣ ସବୁ ପାଳନ କର?
ଆମ ଆଡେ କହିବି ତ ଆମର ପୁରା ଏଠି ପ୍ରସିଦ୍ଧ ପ୍ରସିଦ୍ଧ ଆମର ରଥଯାତ୍ରା ଏଇ ରଥଯାତ୍ରା କହୁଛି ଯଉ ଦଶହରା ପ୍ରସିଦ୍ଧ ପୁଣି ଆମର ଏଠି ଆମର ବଳଦ ଯାତ୍ରା ହୁଏ ଆମର ବଳଦ ଯାତ୍ରା ପାଇଁ ଦଶହରା ଟା ହଉଛି ଆମର ପ୍ରସିଦ୍ଧ ହେଲା। ଆଉ ଏଇଟା ଯେହେତୁ ଗୋଟେ ବଡ ପର୍ବ ତ ସବ ମାନେ ସଫା ସୁୁତୁରା କାମ ସବୁ କରାଯାଏ ମାନେ ମାସ ଆଗରୁ ଘର ଘର ଦ୍ଵାରା ସବୁ ଝଡାଝଡି କରାଯାଇଥାଏ ଖଣ କଣ କରି ମାନେ ସବୁ ଲିପା ଯାଇଥାଏ ଆଉ ରଙ୍ଗ ଦିଆ ଯାଇଥାଏ। ଆଉ ଦଶହରାରେ ଯୋଉ ଦଶହରାରେ ଯୋଉ କଣ କହିଲ ଆଉ ଯୋଉ ଚିତ୍ର କରାଯାଇଥାଏ ଘରେ ଚାରିପଟାଙ୍କ ଚିତ୍ର କରାଯାଇଥାଏ ଯଉ କଣ ଦଶହରା ଲ ନା କଣ କୁହନ୍ତି ସେଇଟା ଏମିତି ପବେ ସବୁ କରାଯାଇଥାଏ ତାପରେ ଦଶହରା ଦିନ ସବୁ ମାନେ ମାନେ ଦୁର୍ଗା ପୂଜା ଦିନ ସପ୍ତମୀ ଦିନ ସପ୍ତମୀ ଦିନ ତାପରେ ଠାକୁରଙ୍କର ମାନେ ତାଙ୍କ ଯୋଉ ମେଢ କରାଯାଇଥାଏ ତାଙ୍କ ମୁହଁ ଖୋଲା ଯାଇଥାଏ ଆଉ ମାନେ ଭୋଗ ରାାଗ ସବୁେ ମାନେ ଆଣିଥାନ୍ତି ସବୁ ମଣିଷ ସେଇଗୁଡାକ ସବୁ ମାନେ ପୂଜା କରାଯାଇଥାଏ ଆଉ ମାନେ ପ୍ରସାଦ ଦିଆଯାଇଥାଏ ମାନେ ଲୋକଙ୍କୁ ଖାଇବା ପାଇଁ ଭଜାତଜି କରାଯାଏ ଆୟୋଜନ କରାଯାଇଥାଏ ଆଉ ଯୋଉ ମାନେ ବହୁତ ଆମର ଯେହେତୁ ଟିକେ ପ୍ରସିଦ୍ଧ ଏଠି ତ ସବୁଆଡୁ ଲୋକ ଆସନ୍ତି। ଲୋକଙ୍କ ଗହଳି ଥିବ ସେପଟୁ ଗହଳି କି ଗଲେ ଗହଳି ସେପଡ ଆଉ ଆମର ଏଠି ମାନେ ଦଶହରାଟ ଗୋଟେ ମେଢ ଆମର କରାଯାଏନି ଆମର ପଚିଶ ଟା କି ତିରିଶଟା ପ୍ରକାର ମେଢ କରାଯାଏ ଆଉ ଦେଖିବା ପାଇଁ ବହୁତ ଭଲ ଲାଗନ୍ତି କାହାର ତ କାହାର ମୟୂରରେ ବସିଥିବେ ଆଡ ଏମିତି ସବୁ କରାଯାଇଥାଏ ଆଉ ତାପରେ ଦଶହରା ଦିନ ତ ମାନେ କାହାର କିଛି କ୍ଷୟକ୍ଷତି ନହବା ପାଇଁ ଆମର ଯୋଉ ମାନେ ଯୋଉ ଆମ୍ବୁଲାନ୍ସ ଯୋଗେଇ ଦେଇଥାଏ ସେମିତି ସବୁ ହେଇଥାଏ।
ଆମର ବି ଘରେ ବିଭିନ୍ନ ପ୍ରକାରର ପିଠା କରାଯାଏ ଆଉ ସେ ଆମ ଗାଁ ପାଖରେ ବି ବହୁତ ଜାଗାରେ ମାଆଙ୍କର ବହୁତ ବଢିଆ ବଢିଆ ମୂର୍ତ୍ତି ସବୁ ହୁଏ ସବୁ ସେଟା ସରିଲା ପରେ ପୁଣି ଆମ ଗାଁରେ ପାଇକ ମାନଙ୍କର ଗୋଟେ ଖଣ୍ଡା ଖେଳ ହୁଏ। ଆ ସମସ୍ତେ ମିଶିକି ସେମାନେ ତାଙ୍କର ଯେହେତୁ ତାଙ୍କର ଦଶହରା ତାଙ୍କର ଗୋଟେ ପର୍ବ ସେଥିଲାଗି ସେମାନେ ଖଣ୍ଡା ଖେଳନ୍ତି ଏମିତି ସବୁ ହୁଏ ଆଉ। ଆଉ ଏଥର ତୁ ଆମ ଗାଁକୁ ଦେଖିବା ପାଇଁ ଆସେ।
ହଁ ନିଶ୍ଚୟ ଯିବି ଏଥର ବି ଆମର ଦଶହରା ଛୁଟି ଦିଆଯାଇଛି ସ୍କୁଲ ରେ ଆଉ ଯୋଉ ଯଦି ହବ ଗୋଟେ ଦିନ ପାଇଁ ଯିବି ଦି ଦିନ ପାଇଁ ଯିବି ଯିବା ସାଙ୍ଗ ହେଇକି ରାବଣ ପୋଡି ଦେଖିବା ଆୋ ଠାକୁରଙ୍କୁ ଦର୍ଶନ କରିବା ଦେବୀ ମାଙ୍କର ବିସର୍ଜନ ଦେଖିବା। ଅସୁବିଧା ହଉ ନା କଣ କହୁଛୁ।
ହଁ ମୁଁ ତ ସେଇଥିପାଇଁ ଫୋନ ମାନେ କଲ୍ କରିଥିଲି ମାନେ ତୁ କେମିତି ଆସିକି ଜଣେଇବି ତୋତେ ଭଲ ଲାଗିବ ତୁ ଆସିକି ଆମ ଗାଁରେ ରହିକି ଦଶହରା ଦେଖିକି ବୁଲିକି ଯିବୁ। ଆଉ ତୁ ବି ଜଣେଇଲୁ ତମ ଗାଁରେ କେମିତି? ପାଳନ କରାଯାଏ ମତେ ବି ଶୁଣିକି ବହୁତ ଭଲ ଲାଗିଲା।
ହଁ ଆମର ବି ଆମର ବି ଏଠି ବହୁତ ଧୁମଧାମରେ ପାଳନ କରାଯାଏ ଆଉ ଦେବୀ ମାଙ୍କ ସବୁଠୁ ପ୍ରିୟ ଫୁଲ ହଉଛି ସେ ଯୋଉ କାଶ ତଣ୍ଡି ସେଇ ଫୁଲ ସୁନ୍ଦର ଭାବରେ ସଜା ଯାଇଥାଏ ମାନେ ପୁରା ସବୁଆଡେ ପୁରା ସୁନ୍ଦର ଭାବରେ ସଜା ଯାଇଥାଏ ରାତିରେ ଦଶରା ଦ ସେଥିପାଇଁ ଯୋଉ ଘରୁ ପସ ଜମା ବି ହୁଏନି କାହିଁକି ନା ଚାରିଆଡେ ପୁରା ସଜା ମେ ସଜା ସଜ ମହଲ ଟା ପୁରା ବହୁତ ସୁନ୍ଦର ଦେଖାଯାଉଥାଏ ରଙ୍ଗ ବେରଙ୍ଗ କରିଥାନ୍ତି ସେ ଝୋଟି ପକେଇଥାନ୍ତି ସ ରଙ୍ଗ ବି କରିଥାନ୍ତି ଆଉ କିଏ ଭଲ ସୁନ୍ଦର ପଣ୍ଟ କରିଥାନ୍ତି ଆଉ। ବିସର୍ଜନ ଦିନ ସବୁ ଠାକୁରଙ୍କୁ ଏକାଠି କରିଥାନ୍ତି ତାପରେ ପ୍ରଶେସନ କରିଥାନ୍ତି ପ୍ରଶସନ କରିକି ଆଣିକିନା ଯୋଉ ଗୋଟେ ଜାଗାରେ ରଖିଥାନ୍ତେ ଆଉ ଆମର ଏଠି କଣ କହିଲ ପ୍ରତିଯୋଗିତା ଥାଏ ଯାହାର ଠାକୁରଙ୍କ ମେଢ ବହୁତ ସୁନ୍ଦର ଆଉ ଭଲ ହେଇଥିବ। ତାଙ୍କୁ ପ୍ରଥମ ଅଧିକାର ଦିଆଯିବ ତାପରେ ଏମିତି ମାନେ ପୁରସ୍କାର ର କିଛି ଆୟୋଜନ କରିଥାନ୍ତି ଆଉ ଆଉ ଝିଅ ଛୋଟ ଛୋଟ ଛୁଅ ମାନେ ନାଚିଥାନ୍ତି ଏମିତି ବହୁତ ବଢିଆ ଭାବରେ ହେଇଥାଏ ଆମର ଏଠି।
ଆମର ଶେଷ ଦିନ ଗୋଟେ ଲଡୁ ମାଆଙ୍କର ଯୋଉ ପ୍ରସାଦ ଭାବରେ ଥାଏ ତା ସେଇଟା ଲାଷ୍ଟ ମାନେ। ଶେଷରେ ମାନେ ନିଲ ନିଲାମରେ ବସେ ମାନେ ଯେ ଯୋଉ ଦଳ ମାନେ ଯୋଉ ସଂଘ ଅଧିକ ପଇସା ମାନେ ଦେଲେ ସେମାନେ ସେଇ। ମାଆଙ୍କ ପ୍ରସାଦ। କୁ ନେଇକି ତାଙ୍କ। ହଁ-ଅ-ଅ ମାନେ ସେ ନିଅନ୍ତି ଏମିତି ବି ଆମର କରାଯାଏ।
ହ ଆଉ ଆମର ବଳଦ ଯାତ୍ରା କେମିତି କରନ୍ତି ନା ବଳଦକୁ ତ ପ୍ରଥମେ ତାକୁ ମାନେ କେମତି କଣ ସେ ମାନେ ଯା ଯାତ୍ରା କରିବ ତାକୁ ବଳଦ ପାଖ ମାନେ କିଛି ଲୋକ ଶିଖି ଦେଇଥାନ୍ତି ତାପରେ ସକାଳୁ ସକାଳୁ ବଳଦକୁ ମାନେ ଗାଧେଇଥାନ୍ତି ତାପରେ ତାକୁ ପୂଜା କରିଥାନ୍ତି। ତାପରେ ତାଠି ମାନେ ପୋଷାକ ସବୁ ପିନ୍ଧେଇଥାନ୍ତି ଆଉ ପାଉଁଜି ସୁନା ମାନେ ସବୁ ସଜେଇଥାନ୍ତି ପୁରା ସୁନ୍ଦର ଭାବେ ବଳଦକୁ ସଜାନ୍ତି ତାପରେ ଢୋଲ କୀର୍ତ୍ତନ ଅ ଭଜନ କରିକି ମାନେ ସବୁ ଗଳି ମାନେ ଗାଁ ସାରା ଆମର ଯ ତୁ ବଡ ଗାଁଟେ ବହୁତ ଗଳିିବି ଆମର ତ ଗାଁ ସାରା ତାଙ୍କୁ ବୁଲାନ୍ତି ଆଉ ସେ ସେଇ ବଳ ଖାସ ବଳଦ ଯାତ୍ରା ଦେଖିବା ପାଇଁ ବହୁତ ଆଡୁ ଲୋକ ଆସିଥାନ୍ତି ବହୁତ ଲୋକଙ୍କର ଭିଡ ହୋଇଥାଏ ଏମିତି ବହୁତ। ସୁନ୍ଦର ଭାବରେ ଆମର ଏଠି ଦଶହରା ପାଳନ କରାଯାଉ ଆଉ ତ ମାନେ ଯେହେତୁ ଦଶହରା ମାନେ ଯାତ୍ରା ବି ତ ପଡିବ ନା କିଏ ବେଲୁନ ବିକୁଥାଏ କିଏ ଖେଳନା ବିକୁଥାଏ ଏମିତି ସବୁ ହଉଥାଏ ଆଉ ବହୁତ ସୁନ୍ଦର ଲାଗେ ପୁରା।
ଆମ। ଆମ ଗାଁରେ ବି ବହୁତ ଧୁମଧାମ ର ସବୁ ଦଶହରା ପାଳନ କରାଯାଏ ବହୁତ ଜାଗାରୁ ଲୋକ ଆସିକି ଦେଖିକି ଯାଆନ୍ତି। ଆଉ ଆଉ ତୋତେ ସାଙ୍ଗ ନିମନ୍ତ୍ରଣ ରହିଲା ତୁ ଯେମିତି ମାନେ ଚେଷ୍ଟା କରିବୁ ଏ ବର୍ଷ ଆସିକି ଅ ମାଉସୀ ମାଉସୀଙ୍କ ସହିତ ତୁ ଆସିକି ଆମ ଗାଁରେ ଯେମିତି ଦଶହରା ଦେଖିକି ଯିବୁ ବୋଲି।
ହଁ ନିଶ୍ଚିନ୍ତ ସାଙ୍ଗ ମୁଁ ନିଶ୍ଚିନ୍ତ ଯିବି।
ହଉ ସାଙ୍ଗ ହଉ ସାଙ୍ଗ ତାହେଲେ ମୁଁ ଏବେ ଫୋନ୍ ରଖୁଛି ତୁ ଚେଷ୍ଟା କରିବୁ ଆସିବାକୁ ଆଉ।
ହଉ।